ଅଟା ଭିଡନି କିଛି
ନା ସନ୍ଧ୍ୟାବେଳେ କିଛି ଖାଉନା ଠାକୁରଙ୍କ ପାଖରେ ଏଃ ଧୂପ ଆଉ ଦୀପ ଲଗାଇ ବନ୍ଦାଉ ତାପରେ ପ୍ରାର୍ଥନା କରୁ।
ଆଛା ହୁଁ ଏମିତି ପୁରା ସକାଳେ ବି କର ନା?
ହଁ ସକାଳେ ଗାଧେଇକି ଆସି ଠାକୁରଙ୍କୁ ପୂଜା କରୁ। ଫୁଲ ଚନ୍ଦନ ଦେଇକି ତାପରେ ଭୋଗ ଦେଉ।
ତାପରେ ଧୁପ ବୁଲାଉ।
ହୁଁ।
ଆଛା
ତାପରେ ସନ୍ଧ୍ୟା ଦିଆ ସରିଲା ପ୍ରାର୍ଥନା ସରିଲା ତାପରେ ଯାଇକି ହୁଁ ଯାହା ଜଳଖିଆ ଖାଇବା କଥା ଖାଉ।
ଆଚ୍ଛା ମାନେ ସେଟା ସରୁଛି କେତେବେଳେ?
ସନ୍ଧ୍ୟା ଆରମ୍ଭ ହଉଚି ଉଁ ସାଢେ ପାଞ୍ଚଟାରୁ ସାଢେ ଛଅଟା ଭିତରେ ସନ୍ଧ୍ୟା ଦିଆ ହୁଏ ଆଉ।
ଓହ ହୁଁ ହୁଁ ହୁଁ। ଆଛା ଆମର ମାନେ ସାଢେ ଛଅଟାରେ ଅଜାନ ହଉଛି ଆମେ ନମାଜ ପଢୁ।
ଉଁ ହୁଁ।
ହୁଁ ତମକୁ ବୁଲିବା ପସନ୍ଦ?
ମତେ ବୁଲିବା ବହୁତ ପସନ୍ଦ କିନ୍ତୁ ଆମର କେହି ବୁଲିବାକୁ ନିଅନ୍ତିନି।
ଆଚ୍ଛା
ଆଉ ମୁଁ ଏକା ବି କୁଆଡେ ଏତେ ଯାଇପାରେ ନା।
ଉଁ ହୁଁ, କୋଉଠି ଯାଅ ତମେ?
ଆମେ ଯାଉ ଏଇଠି ଏଇଠି ଆମ ପାଖାପାଖି ଗୋଟେ ପାର୍କ ଅଛି ସେଠିକି ଜାଉ ଆଉ ନହେଲେ ଏଇ ଯୋଉ ଯାଜପୁର ରୋଡ଼ ସରୋବର ଯାଉ।
ଆଚ୍ଛା।
ଆଉ ସବୁ ଯାତ୍ରା ଫାତ୍ରା ହେଲେ ଯାଉ।
ହୁଁ-ହୁଁ-ହୁଁ। ଆଛା।
ଆଉ ତମେ ନନ୍ଦନକାନନ ଯାଇଚ କି ନାଇଁ?
ନନ୍ଦନକାନନ
ଯାଇନା? ହଁ ଆମେ ଯାଇଛୁ ପିକ୍ନିକ୍।
ଆଚ୍ଛା, ଆଚ୍ଛା-ଆଚ୍ଛା ପିକ୍ନିକ୍। ମାନେ କୋଚିଂ ନା ଏଇ କଲେଜ୍ ତରଫରୁ?
ସ୍କୁଲ୍।
ଆଚ୍ଛା ସ୍କୁଲ୍ ହା।
ସ୍କୁଲରେ ବଢ଼ିଆ ମଜା।
ହଁ।
ନନ୍ଦନକାନନ ତ ସବୁ ପ୍ରକାର ପଶୁ, ପକ୍ଷୀ, ସାପ
ହୁଁ-ହୁଁ। ଆଚ୍ଛା। ତମକୁ ମାନେ ବିଲେଇ ଭଲ୍ ଲାଗେ?
ବିଲେଇ ହଁ ଆମର ଘର ପାଖରେ ଅଛି।
ଆଚ୍ଛା ମୁଁ ବି ଗୋଟେ ବିଲେଇକୁ ନେଇକି ଆସିକି ରଖିଛି ଘରେ। ସିଏ ପୁରା ଏତିକି ଛୋଟ ଥିଲା, ଏବେ ଟିକେ ବଡ଼ ହେଇଯାଇଚି। ମାନେ ଖାଲି ଏମତି ସବୁଙ୍କ ପଛରେ-ପଛରେ ଏମିତି ହଉଥିବ ଘୁରେ ହଉଥିବ ଏମତି। କେତେ ମାନେ ୱାନ ହାଫ୍ ମନ୍ଥ ହେଇଯିବ ମୁଁ ନେଇକି ଆସିଛି ତାକୁ। ହୁଁ-ହୁଁ।
କଣ ଖାଇଆକୁ ଦଉଚ ତାକୁ?
ତାକୁ ଫାଷ୍ଟରେ ମିଲ୍କ ପିଲଉଥିଲି। ଖାଲି ମାନେ ବୋଟଲରେ ଏମତି ଭରିକି, ଏବେ ତାକୁ ମିଲ୍କ ସହିତ ଭାତ ଚଟକିକି ଏମିତି ଦଉଚି ସେ ଖାଉଛି।
ସିଏ ମାନେ କାମୁଡେନି ତ?
ସେ ମାନେ ଏବେ କାମୁଡେନି ସେ କାମୁଡିଦବ ଡର ଲାଗୁଚି। ତାଙ୍କର ଭ୍ୟାକ୍ସିନ୍ ଗୋଟେ ଥାଏ ସେଇ ଏଟା ହଁ ଏଇ ଯୋଉ ମାନେ ତାର ଗୋଟେ ବିଲେଇ ମାନେ ଚାରଟା ଅ ଇଏ ଦେଇଥିଲେ ଛୋଟ ବିଲେଇ ଥିଲେ ଆଉ ମାନେ ସେ ମରିଗଲା। ଆ ଇଏ ଚାରିଟା ଥିଲେ ସେ ତାଙ୍କ ଘରେ ମାନେ ସେ କାହାକୁ ଦେଇ-ଦେଇ ଥିଲେ ଦିଟା ଆଉ ଦିଟା ଥିଲେ ମୁଁ ତାଙ୍କ ପାଖରୁ ଗୋଟେ ନେଇକି ଆସିଚି, ଆଉ ଗୋଟେ ତାଙ୍କ ପାଖରେ ଅଛି।
ହୁଁ-ହୁଁ।
ହୁଁ-ହୁଁ ଟିକେ ବଡ ହେଇଯାଇଛି ଏବେ। ପୁରା ହ୍ୱାଇଟ୍ କଲର୍ ପୁରା କ୍ୟୁଟ୍ ଦେଖାହଉଚି ବହୁତ୍।
ହ୍ୱାଇଟ୍ କଲର?
ହଁ ହ୍ୱାଇଟ୍ ରେ ଟିକେ-ଟିକେ ଅଛି ଇଏ ମାନେ ବ୍ରାଉନ୍ ଟାଇପ୍।
ଆଉ କୁକୁର ରଖିଚ?
ନା-ନା ବିଲେଇ ଅଛି, ମତେ କୁକୁରରୁ ବହୁତ୍ ଡର ଲାଗେ।
ଆଉ ପକ୍ଷୀ?
ପକ୍ଷୀ ମୁଁ ଫାଷ୍ଟରେ ଏଇ ଯୋଉ ଅ ପାରା ନୁହେଁ, ପାରା
ହଁ।
ସେଇଟା ନେଇକି ଆସିଥିଲେ, ମତେ ବହୁତ୍ ଭଲ ଲାଗେ, ଏବେ ମାନେ ମତେ ଏତେ ଭଲ ଲାଗେ ମୁଁ କହିପାରିବିନି। ସେଇଟା ମୋ ଛୋଟ ଗୋଟେ ଛୁଆ ଥିଲା। ଉପରୁ ପଡି ଯାଇଥିଲା, ମୁଁ ନେଇକି ଆଉ ତାକୁ ପଡେଇ ଆସିଥିଲି। କରି ରଖିଲି ସେ ମରିଗଲା ମତେ ଆଉ ବିଲକୁଲ ଭଲ ଲା ଇଏ ନେଲାନି ମୁଁ କଣ କଲି ଫିର ମାନେ ସେ ମରିଗଲା ତାପରେ ଆଉ ରଖିଲିନି। ମାନେ ଘର ଅ ସା ଅ ମାନେ ସାଇଡ ରେ ଗୋଟେ ଅ ପଛ ଟଙ୍ଗେଇ ଦେଇଛି ତାଥିରେ ଆସିକି ରୁହନ୍ତି ସେମାନେ।
ଅ ହୁଁ
ହୁଁ ମତେ ବହୁତ ଭଲ ଲାଗେ ଏ ସବୁ
ହୁଁ ଉଁ
ହୁଁ ତମକୁ ଭଲ ଲାଗେନି?
ହଁ ମତେ ଚଢେଇ ମାନେ ବହୁତ ପସନ୍ଦ।
ଆଛା, ଆଛା ମତେ ବି। ଆଛା, ଆଉ ତମକୁ କଣ ଭଲ ଲାଗେ କୁହ?
ମତେ ଏଇ ଚଢେଇ ଭଲ ଲାଗେ।
ହୁଁ ଆଛା। ତମକୁ ମାନେ ଖ ଇଏ ମାନେ, ଫ୍ରୁଟ ସବୁ ଖାଇବାକୁ ଭଲ ଲାଗେ?
ନା ନା
ଆଛା ଆଛା। ଆଉ କୁହ କିଛି।
ଆଉ ତମର ଫେମସ୍ ଖାଇବା କଣ?
ମୋର ଫେମସ
ମାନେ ତମ ଆଡେ ଯୋଉଟା ଫେମସ ଖାଆନ୍ତି ସମସ୍ତେ।
ଆମ ଆଡେ କଣ? ଆମ ଆଡେ ସବୁ ସ ସ ମାନେ ସବୁ ଖାଉ ଖାଇ ଦିଅନ୍ତି ମାନେ ବେ ଫାଷ୍ଟ ଫୁଡ ହି ଖାଉ ମାନେ ଯେମିତି। ଅ ଚାଉମିିନ, ମଞ୍ଚୁରିୟନ ଏଇ ସବୁ ଖାଆନ୍ତି ବେଶୀ।
ହୁଁ ହୁଁ
ହୁଁ ଆଉ ଯୋଉ ରସମଲେଇ ବି ମୁଁ ଖାଏ କେବେ କେବେ ତମକୁ ଭଲ ଲାଗେ?
ହଁ
ଆଛା
ଆଉ ତମ ଘର ପାଖରେ ପୋଖରୀ ଅଛି କି?
ହୁଁ ଘର ପଛପଟେ ଅଛି। ଆମ ଘରେ ମାନେ ଅଛି। ଆଉ ଘର ପଛ ପଟେ ଅଛି ପୋଖରୀ ଗୋଟେ। ତମକୁ ବର୍ଷା ହୁଏ ଭଲ ଲାଗେ?
ନାଇଁ।
ଆଛା ଏ ଯଉ ବର୍ଷା ହେଇ ହେଇକି ମାନେ ପୁରା ମୋଟି କେମିତି କେମତି ହେଇଯାଉଛି।
ବର୍ଷା ହେଲେ ତ ଚାରି ଆଡେ କାଦୁଅ ଘରୁ ବାହାରି ହୁଏନି।
ହୁଁ ସେଇଟା ହିଁ ଭଲ ଲାଗେନି। ଆଉ ବର୍ଷା ତ ବହୁତ ଭଲ ଲାଗେ।
ହେ ହେ।
ଉଁ।
ବର୍ଷା ଦିନ ଘରୁ ବାହାରିଲେ ତ ବର୍ଷା ସବୁ ବେଳେ ହେଉଥିବ।
ହୁଁ।
ଖରା ଦିନେ ଖରା ହେଲେ ବି, ଟିକେ ମାନେ ଚାରିଆଡେ ସବୁ ଶୁଖିଲା।
ହୁଁ -ହୁଁ -ହୁଁ
ରାସ୍ତାରେ ଯାଇହବ।
ହୁଁ ସବୁଠୁ ବେଷ୍ଟ ଥଣ୍ଡା ଦିନ।
ଶୀତଦିନ।
ହଁ ସିତ ଦିନ।
ଶୀତଦିନେ ବହୁତ ଶୀତ ପ୍ରବଳ ଶୀତ କରୁଥିବ। ସ୍କିନ୍ ଗୁଡା ସବୁ ଖରାପ ହେଇଯାଇଥିବ।
ଚାହା ବିି ହେଲେ ମତେ ସେଇ ଦିନ ହିଁ ଭଲ ଲାଗ ବେଶୀ
ହୁଁ।
ହୁଁ। ହୁଁ, ଆଉ ତମେ ପଢାପଢି କର।
ହଁ।
ଆଛା ଏବେ କଣ ବଡୁଛ।
ଏବେ ତ ଏଇଠି ବସିଛି, ଆ ତମକୁ କଣ କୋଉ ବହି ପଢିବାକୁ ଭଲ ଲାଗେ।
ମତେ, ମତେ କଣ ମାନେ ଷ୍ଟୋରି ବୁକ୍
ଓଡ଼ିଆ, ନା ଇଂଲିଶ ନା ହିନ୍ଦୀ।
ହେ ମତେ ମାନେ ହିନ୍ଦୀରେ ଆଉ ଓଡ଼ିଆରେ ବି ଭଲ ଲାଗେ।
ହଁ -ହଁ
ଷ୍ଟୋରି ବୁକ୍ ହ। ତମକୁ?
ମତେ ଓଡିଆ।
ଆଚ୍ଛା ଆଛା। ହଉ।
ତମେ ଜଗନ୍ନାଥ ମନ୍ଦିର କେବେ ଯାଇଛ।
ନାଇଁ ନା ମୁଁ ମନ୍ଦିର କେବେ ବି ଯାଇନି।
ହୁ -ହୁଁ
ଆମର ମାନେ ମଜାର ସେଟାକୁ ଯାଆନ୍ତି। ଆଉ ଛ ମ ମସ୍ଜିଦ୍ ତ ଯାଆନ୍ତିନି ଝିଅ ପିଲା ମାନେ,
ତୁମର ମନ୍ଦିର କୁ ଯାଆନ୍ତିନି।
ମନ୍ଦିର କୁ ନା ଆମେ ଯ ଯାଆନ୍ତି, ବହୁତ ଲୋକମାନେ ଏମିତି ଅ ଇଏ ସାଇ ମନ୍ଦିର ଯୋଉ ବୁଲିବା ପାଇଁ ଯାଆନ୍ତିନି।
ହଁ- ହଁ
ସେଥିରେ ବି ବହୁତ ପଢାନ୍ତି ମୁଁ କେବେ ଯାଇନି।
ଓହୋ।
ହୁଁ ତମେ କେବେ ଯାଇଛ, ସାଇ ମନ୍ଦିର।
ନା।
ଆଚ୍ଛା। ମୋର କେତେ ସାଙ୍ଗମାନେ ସେମାନେ ଯାଉଥିଲେ। ସେଟା ମାନେ ତମ ସେଠରୁ ତ ବହୁତ ଦୂର ଏ ମାନେ ସାଇ ମନ୍ଦିର ଟା। ରାମଚନ୍ଦ୍ରପୁର ମାନେ ସିଦ୍ଧିପୁରା।
ଓହୋ
ହୁଁ
ଆଉ
ତମର ସେଠି ମାନେ ଖଜୁରୀ ଗଛ ଅଛି ନା
ହଁ ଅଛି ଆମ ଘର ପାଖରେ ହଁ।
ହଉଥିବ ଆହାଁ। ଆମର ବି ମାନେ ଘର ଆଗରେ ପୁରା ରୋଡ ସାଇଡରେ ଅଛି। ହଁ ବହୁତ ହେଇଥିଲା ଆମେ ସବୁ ବହୁତ ଖାଇଛୁ। ତୋଳିକିି ଏଥର ତମକୁ ଭଲ ଲାଗେ ସେଇଟା। ଆଚ୍ଛା
ତମ ଘର ବୋଧେ ରୋଡ ସାଇଡରେ।
ହଁ ହଁ ଗାଡିର ମାନେ ଘେଁ ଶୁଭା ଗଲା କି?
ହର୍ନ ଗୁଡା ହଉଛି ଗାଡି ହର୍ନ।
ହଁ ହଁ ହଁ ଆଚ୍ଛା ଆଚ୍ଛା ଆଉ କୁହ କିିଛି। ତମ ଘରେ ସବୁ କେମିତି ଅଛନ୍ତି?
ସବୁ ଭଲ ଅଛନ୍ତି।
ଦେହ ଫେଅ ସବୁ ଭଲ ଅଛି ନା ଆଚ୍ଛା ଆଚ୍ଛା ହୁଁ
ତମ ଘରେ।
ତମ ଛୋଟ ଭଉଣୀ ଅଛି।
ହଁ
ଆଚ୍ଛା ତମେ ତ ଝଗଡା ହେଇଥିବ ମାନେ ମାରାପିଟା ଏମତି ହିଁ ହିଁ ଆଚ୍ଛା ସେ ତମର କଥା ମାନେ ନା।
ହଁ ମାନେ।
ଆଚ୍ଛା ହୁଁ
ତମର ଭାଇ ନାଆନ୍ତି।
ନା ଭାଇ ନାଇଁ ତୁପୁ ଛୋଟ ଭଉଣୀ ଅଛି। ମାନେ ମୁହି ବଡ ହୁଁ ହୁଁ
ତମ ତଳେ ଆଉ ଦି ଜଣ।
ହୁଁ ଘରେ ଖାଲି ଗୋଟେ ଛୋଟ ଭଉଣୀ ଅଛି ଆଉ ଗୋଟେ ହଷ୍ଟେଲରେ।
ଓହୋ